ଅ।
ହ୍ୟାଲୋ ମୁ ମୋ କଥାଟା ଆପଣଙ୍କୁ ଶୁଭୁଚି ମୋ ସର ଶୁଭୁଚି ଆପଣଙ୍କୁ?
ହଁ ଶୁବିଲା ଶୁବିଲା।
କଣ କରୁଥିଲେ ଦିଦି?
କଣ କରୁଛନ୍ତି?
ଅଛି ଦି ପାଗଟା ତ ବର୍ଷା ପାଗଟା ମେଘୁଆ ପାଗଟା ହେଇଚି। ଅଛି ବସିଛି ରୁମୁରେ ହଁ।
ହଁ ପାଗ ଟା ତ ଆମ ଆଡେ ବି ସେମିତି ବର୍ଷା ପାଗ ହେଇଚି।
ଆଜ୍ଞା। ଆଉ କଣ ଖାଇଥିଲେ?
ଆଜି ମଟନ୍, ମଟନ୍ ହେଇଥିଲା ଭାତ ଆଉ।
ହୁଁ ହୁଁ ହୁଁ। ଛେଳି ମାଂସ ସହିତ ବା ହଉ ହଉ। ହଁ ଆଜି ବୁଧବାର ଥିଲା ନାଁ ଅଉ ହଉ।। ହୁଁ ଉଁ। କୁକୁଡ଼ା ମାଂସ ସହିତ ଭାତ।
ହଁ।
ଆଁ ହେଇତ। କଲରା ଛଣା ହେଇଥିଲା, ଆଳୁ ଛଣା ହେଇଥିଲା, ପାପଡ,
ହଁ।
ହୁଁ।
ହଁ ହଁ।
ଆଉ ପଣସ କଣ ପା ବାଚିଲାଣି କି ଏଇ ହଁ ଏଇ ସିଜନଟାରେ ଏଇ ଋତୁ ଟାରେ ପଣସ ପାଚିବା ଇଏ ହୁଏ। ଘର ସେପଟେ କଣ ତ ପାଚିଲାଣି।
ହଁ ଆମ ଆଡେ କୁଅ ସାବିତ୍ରୀ ବଳଠୁ ପାଚିଲାଣି।
କଣ କହିଲେ?
ପଣସ ଖାଇ ବାକୁ।
ହଁ ଭଲ ଲାଗେ ଯେ କିନ୍ତୁ ବେଶୀ ଖାଇଲେ ପେଟ ଖରାପ। ହଁ ବେଶୀ ଖାଇଲେ ବି ପେଟ ଖରାପ ନା।
କୋଉଟା ଭଲ ଲାଗେ ତମକୁ ଖାଇବା ପାଇଁ। ହ
ଖାଇବା ପାଇଁ ଏମିତି ତ ନର୍ମାଲି ସବୁ ଜିନିଷ ମତେ ଭଲ ଲାଗେ ଓଡିଆ ଘର ଯେ ଏତେ ଖାଇବା ମାନେ ଯେତେ ଭଲ ସବୁ କଖାରୁଡଙ୍କ ପୋଇ ସବୁ ଯାହା ସେ ସବୁ ଖାଇବାକୁ ଭଲ ଲାଗେ ହଁ। ଆମେ ସବୁ ଓଡିଆ ଘର ନାଁ ତ ଆମକୁ ସବୁ ଭଲ ଲାଗିବ ହଁ।
ଆଜ୍ଞା ଆଜ୍ଞା।
ହଁ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ହଁ ମୋର ବି ସେମ ପରିସ୍ଥିତି ଯୋଉଟା ବେଶୀକାଲି ତ ଏଇନା ଏବେ ଯୋଉ ସିଜନ ଚାଲିଛି, ପଣସ ପଣସ ବରା ଟା ଖାଇବାକୁ ଭାରି ପସନ୍ଦ ଲାଗେ।
ହଁ ହଁ।
ଆାଇଛନ୍ତି କି ନାଇଁ ଆପ ପଣସ ବରା, ପଣସ ବରା ଖାଇଛନ୍ତି କି ନାଇଁ?
ଉ ନା ନା ମୁଁ ଖାଇନି।
ପଣସ ଆମର ଏପଟେ ପଣସ ବରା ବୋଉ ତମ କୋଉଠି ଜିଲା। ଆମର ଏଇ କନ୍ଧମାଳ ଜିଲ୍ଲା ତ।
ହା।
ହଁ ତ ହଁ ଏଇ ପଣସ ବରା ଟା ଆମର ଏପଟେ ବହୁତ ପ୍ରସିଦ୍ଧ। ଏଇ ଋତୁ କଥା କହୁଛି, ଏଇ ଋତୁରେ ପଣସ ବରା ବହୁତ ଟେଷ୍ଟି ଲାଗେ। ବନାନ୍ତି ଘରେ, ତ ସେ ଭିତରେ ସେ ପଣସବରା ଟା, ଏଇ ଋତୁ ଟାରେ ଖାଇବାକୁ ଭାରି ପସନ୍ଦ।
ହଁ ହଁ
ହୁଁ
ଅ ଅଧିକ ଖାଇଲେ ବି ପେଟ ପାଇଁ ଖରାପ।
ହୁଁ ହଁ ଅଧିକା ଖାଇଲେ ତ ମେ ବି ଏଇଟା ସବୁ ମଇଦାରେ ତିଆରି ହଉଛି। ଜା ତ ବାଧ୍ୟ ଦେହ ପ୍ରତି କ୍ଷତିକାରକ ମୁଁ ହଁ ଏଗୁଡା ତ ବେଶୀ ଖାଇହବ ନାହିଁ ଯାହା ଗରମ ଥିଲା ସେବି ଗୋଟେ ଦିଟା ଯାହା ଖାଇବ। ଆଉ କୁହନ୍ତୁ ଆପଣଙ୍କର ସେପଟେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କଣ ଅଛି ଆମେ ଯିବୁ ଆଉ
କଁ କଇଲେ ମୁଁଆଁ ପର୍ଯ୍ୟଟନ ସ୍ଥଳୀ ଅଛି କି? ଲିଙ୍ଗରାଜ୍ ମନ୍ଦିର୍ ଜୟଦେବ୍ ଭାଟିକା। ଆଁ ଯାଇଥିଲୁ ଯୋଉ ହଁ କେଦାର ଗୌରୀ।
ହଁ ଯା ହଉ ବହୁତ ପ୍ରସିଦ୍ଧ। ମନ୍ଦିର ଗୁଡା ଭିତରେ ଆପଣଙ୍କର ଗ୍ରାମ
ହଁ ହେଁ ଆପଣଙ୍କର କଣ ପ୍ରସିଦ୍ଧ?
ଆମର ଏପଟେ ଏମିତି କିଛି ତ ପ୍ରସିଦ୍ଧ ଜିନିଷ ନାହିଁ ଛୋଟ ଛୋଟ ଉଦ୍ୟାନ ଗୁଟା ଅଛି ସେଇ ଉଦ୍ୟାନ ହିଁ ଆମକୁ ଆମ ମନ କିଣି ଦେଇେଇଛି ଆମେ ସେଇଥିରେ ଭ୍ରମଣରେ ନିଜକୁ ସନ୍ତୁଷ୍ଟ ମନେ କରୁ ଅଛୁ।
ହୁଁ।
ହୁଁ ଆପଣଙ୍କର ଆପଣ ସବୁ ଠାକୁରଙ୍କ ଭିତରେ ତମେ ବନ୍ଧା
ହଁ
ହୁଁ ବଢିଆ ଜାଗା ଭିତରେ ଅଛନ୍ତି ଆପଣ।
ହଁ।
ହଉ ଯିବା କେତେଏଳେ ଯିବା ତାହେଲେ ଆପ ଏ ଠାକୁର ଦର୍ଶନ କରି ଆସିବା ତାପରେ ତ ତୁମ ଘରବି ଦର୍ଶନ ହବ।
ହଁ।
ହଁ ଆଉ କୁହନ୍ତୁ କଣ ଏବେ କୁଆଡ଼େ ପୁରୀ ପୁରୀ ଠାକୁର ଦର୍ଶନ କରି ଯିବେ ବୋଲି ଭାବୁଛନ୍ତି କି ନାଇଁ?
ପୁରୀ ଠାକୁର ଦର୍ଶନ ତ ଏବେ ତ ହେଇପାରିବନି କାହିଁକି ନା ପ୍ରଚୁର ଗହଳି।
ହଁ ହଁ ହଁ ହଁ ନାଇଁ ତଥାପି କୋଉ ଦିନ ଗୋଟେ ବାହାର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଯାତ୍ରା ଟା ଆଗକୁ ଆସ ଆପଣ ସେଇ ଯାତ୍ରା ରେ ଯୋଗଦାନ କରିବେ ନାଇଁ?
କଣ କହିଲେ?
ଏଡେ ବଡ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଯୋଉ ପୂଜା ଅର୍ଚ୍ଚନା ହଉଛି ସେଇ ପର୍ବ ଟାରେ ଆପଣ ଠା ପଦର୍ଶନ କରିଯିବେନି କି?
ନା ମ ଏତେ ଗହଳିରେ ଛୁଆକୁ ଧରିକି ତ ଯାଇ ହବନି।
ଆଜ୍ଞା ଆଜ୍ଞା।
ହଁ
ଆଗରୁ କେତେ ଥର ଯାଇଛନ୍ତି?
ହଁ ଆଗରୁ ଯାଇଛି। ତଥାପି ହେଇଯିବ ଚାରି ପାଞ୍ଚ ଥର ହେଇଗଲାଣି ଯିବାଟା
ହଁ।
ଓ
ଆପଣ ଯାଇନାହାନ୍ତି ଜମା।
ନା ଆମେ ଯାଇନୁ ପୁରା ଯିବୁ ବୋଲି ଭାବୁଛୁ ଏଥରକ ଏଇ ଗତ କଲି ବାହାରିଥିଲୁ ବର୍ଷା ପ୍ରବଳ ହେତୁ ଯାଇପାରିଲୁ ନାହିଁ। ଆମେ ତ ଏଇ ଗୋ କେତେ ଦିନ ଭିତରେ ପାଗଟା କ୍ଲିୟର୍ କରିବେ ବୋଲି ଏଇ ପାଣିପାଗ ସୂଚନାର ଜଣା ପଡ଼ୁଛି। ଭାବିଛୁ ଯିବୁ
ହଁ ହଁ।
ହୁଁ
ହଁ ପାଣିପାଗ ଦେଖିକି ତ
ହଁ ଆମେ ଯେହେତୁ ଦୁଇ ଚକିଆ ଯାନରେ ଯିବୁ ଆମର ତ ବସ ରେ କି କାରରେ ଯିବାଟା? ଠିକ ଲାଗିବ ନାଇଁ ବୋଲିକି ଦବା ନଛୁ ସେଇଥିପାଇଁ ବାଇଗାରେ ଯିବା ପାଇଁ ବାହାରିକି ଠାକୁର ଦର୍ଶନ କରି ସେ ବର୍ଷା ପାଣିପାଗ ଦେଖିକି। ହଠିକି ଯାଇଛୁ କାଲି ସକାଳୁ ବଷା ହେଇଗଲା ଯାଇପାରୁ? ଆଜି ଭାବିଲୁ ଆଜି ବି ଯାଇ ହେଲାନି ଆଜି ତ ସକାଳୁ ବର୍ଷା ଲାଗିଛି ଏବେ ଟିକେ ବର୍ଷା। ଛାଡିଛି କିନ୍ତୁ ପାଗ ଟା ମେଘୁଆ କରିଛି। ମୁଁ ଏଇ ଗୋଟେ ଦି ଦିନ ଆଉ ଥରେ ଜଗି ଦେଖିବୁ ତା ତାହଲେ ଯଛ ଆଉ
ହଁ।
ହୁଁ।
ଆମ ଆଡେ ବି ସେମିତି ବର୍ଷା ହଉଛି ଭୋରୁ ପୁରା।
ହୁଁ ହୁଁ ହୁଁ।
ହଁ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି। ମୁଁ ଖାଇଥିଲି ସାଢେ ଏଗାରଟା ବାରଟା ବେଳକୁ ଖାଇଥିଲି ଘରେ।
ହଁ ହଁ।
ଅ ମୁଁ ବାହାରେ ରହିକି ପାଠ। ଚଟଣି ତ ଘରେ ଆସିକି କମ୍ କମ୍ ଖାଉଚି ଗାଁ ରେ ଟିକିଏ ସମସ୍ୟା ରହିଛି ତ। ଗୋଟେ ଜାଗାକୁ ଆସିକି କଲ୍ କରନ୍ତି ତା ଭିତ ସେ କଲ କରିଥିଲେ ମୁଁ କଥା ହେଇଚି ମାଙ୍କ ସହିତ ଦିଦିଙ୍କ ସହିତ। ସମସ୍ତେ ଭଲ ଅଛି। ଆଉ ଆପଣଙ୍କର ସମସ୍ତେ ଭଲ
କଣ କହିଲେ?
ଆପଣଙ୍କ ଘରେ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି କି?
ହଁ ହଁ ସମସ୍ତେ ଭଲ ଅଛନ୍ତି। ହଁ। ଆଉ କୋଉଠି ବାହାରେ ଜବ୍ କରୁଛ?
ନାଁ ବାହାରେ ଏବେ ସରିଲା ମୋର ଯୁକ୍ତ ତିନି। ଏବର୍ଷ ସରିଲା ଯୁକ୍ତ ତିନି ପରେ ଅଛି ଏବେ ଚାକିରିର ଅନୁସନ୍ଧାନରେ।
ଓହୋ।
ହୁଁ ଗାଁ ରୁ ବୋହୁତ ଦୂରେ ଆସିକି ରହି ତ ଛି ଗାଁରେ ଟିକେ ଏଇ ମାନେ ଏଇ କଣ ଜୁ ନେଟୱାର୍କ ର ଅସୁବିଧା ବହୁତୁ ତ ଏଣୁ ଗାଁରେ ରହିକି ପାଠ ପଢ଼ା ଗୋଟେ ଜାଗାରେ ରହିକି ପାଠ ପଢ଼ାଟା କରାହଉଚି ଆଉ। ଏବେ ଏବେ ହଁ ଏଇ କିଛି ଦିନ ହଉଛି ଯୁକ୍ତ ତିନି ସରିଗଲା ତ ଖିଆଉ ହୁଁ
ହଁ ହଂ ମ୍ୟାରଜ କରିନ?
ନାଁ ନାଁ ମ୍ୟାରେଜ ନାଇଁ।
ଓହୋ।
ହୁଁ ଆଜ୍ଞା।
ଅ ହ।
ହୁଁ।
ଏ ସରିଲା
ହୁଁ ହୁଁ।
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ଅଛନ୍ତି ମୁଁ ମୋ ବଡ଼ ଭାଇ, ଦିଦି ଆଉ ମୋର ଗୋଟେ ସାନ ଭ
ହୁଁ।
ଓହୋ ଛୋଟ ଫ୍ୟାମିଲି ଆଉ ନାଇଁ?
ହଁ ଆମେ ଚାରି ଭାଇ ଭଉଣୀ।
ହ୍ୟାଲୋ।
ହଁ କୁହନ୍ତୁ। ଆଉ କଣ ଆପଣଙ୍କ ନୂଆ ପର୍ଯ୍ୟଟନ ସ୍ଥଳୀ ଆଉ କଣ ଅଛି ଆମେ ଯିବୁ ସେପ୍ ପଟେ ଗଲେ ଆଉରି ଭଲ ଜାଗା ଏଇ ଉଦ୍ୟାନ ଗୁଡା କଣ ଅଛି କହିଲେ ଆପଣଙ୍କର ପ୍ରଭୁଙ୍କର ଯେତିକି ସବୁ। ମନ୍ଦିର ଗୁଡା ନାଁ କହିଲେ ଏଇ ମନ୍ଦିର ଦେ
ଇସ୍କନ ମଠ ଅଛି। ଇସ୍କନ ମଠ ତାପରେ ରାମ ମନ୍ଦିର।
ହଁ ହଁ ହଁ ହଁ ରାମ ମନ୍ଦିର ହଁ ହଁ ହଁ। ।
ହଁ ଲିଙ୍ଗରାଜ ଟେମ୍ପଲ।
ଆଜ୍ଞା।
ହଁ।
ହଁ ଗଲେ ଯ ନିଶ୍ଚୟ ଲିଙ୍ଗରାଜ ମନ୍ଦିର। ପ୍ରସିଦ୍ଧ ମନ୍ଦିରଟେ ଅଛି ଯାହା ହଉ। ଅତି ମନଲୋଭା ମନ୍ଦିର ଗୁଡା ଭିତରେ ଆପଣଙ୍କ ଘର। ଆପଣ ବହୁତ ଭାଗ୍ୟବାନ। ଏଇ ଠାକୁର ମାନଙ୍କ ଗହଣ ରେ ତାଙ୍କ ଭିତରେ। ଅବସ୍ଥାନ କରିଛନ୍ତି।
ହଁ।
ଆପଣଙ୍କୁ ମୁଁ। ଆଉ ଥରେ ପୁଣି କିଛି ସମୟ ପରେ କଲ କରିବି ବର୍ତ୍ତମାନ ଏଇ ମୁଁ ବିରାମ ନେବାକୁ ଚାହୁଁଛି।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।